ହଁ ମୁଁ କହିଲି କଣ କରୁଛନ୍ତି?
ହଁ ବସିଛି।
ଆଚ୍ଛା।
ତୁମେ?
ମୁଁ ବି ବସିଛି। ଆଉ ଆଜି ଆମେ ମୋବାଇଲ ବିଷୟରେ କଥା ହବା।
ହଁ ନିହାତି।
ଆଜ୍ଞା ଦେଖନ୍ତୁ ମଣିଷ ଗୋଟେ ଠିକ ଅଛି। ସେ ସମାଜରେ ରହେ। ସେ କଣ ତାର ନା ସାମାଜିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ବିଭିନ୍ନ ଜିନିଷ ଉପରେ କଣ କରେ ନା ଆଯୋ ମାନେ ତାକୁ କେମିତି ଅଧିକ ଇଏ କରିପାରିବ ସେ ଉପରେ ତ ଆମେ ମୋବାଇଲ ଯୋଉ ବ୍ୟବହାର କରୁଛି ଅତି କମ୍ ମିନିଟରେ ଗୋଟେ ଲୋକ ସହିତ ସାଙ୍ଗେ ସାଙ୍ଗେ କଥା ହେଇପାରୁଛେ।
ହଁ। ହଁ ନିହାତି ହଁ। ହଁ।
ମଣିଷର ହାତ କଟିଗଲେ ଚଳିବ କିନ୍ତୁ ମୋବାଇଲରୁ ରିଚାର୍ଜ ନ ସରିବା ଦରକାର।
ହଁ।
ଚନ୍ଦନା।
ତ ମୋବାଇଲ ମାନେ କଣ କହିଲେ ଜଡିତ ହେଇଯାଇଛି। ଦେଖିବେ ମାନେ କଣ କହି ଛୋଟ ଛୁଆଟାରୁ ପର୍ଯ୍ୟନ୍ତ ସମସ୍ତଙ୍କର ମୋବାଇଲ ଦରକାର ଆଜିକା ଯୁଗରେ। ଗୋଟେ ଯଦି ଛଅ ମାସର ଛୁଆର ମୋବାଇଲ ଦରକାର ଛୁଆ ନହେଲେ ସେ ଖାଉନି। ବୁଝି ପାରୁଛନ୍ତି ନା।
ହଁ।
ଏତେ ଯୋଗୁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହଉଛି। ଯାହାକି କଣ କରୁଛି ନା ଦେଖନ୍ତୁ ଗୋଟେ ଛୋଟ ଛୁଆଟେ ମୋବାଇଲ୍ ଟିପି ଟିପି ଆଖି ଖରାପ୍ ହେଇଯାଉଛି। ସ୍କିିନ୍ ରୁ ଯୋଉ ଲାଇଟ୍ ପଡ଼ୁଚି ତା ଆଖି ଖରାପ୍ ହଉଛି ତ ମୋବାଇଲ୍ ବିଷୟରେ ଆପଣ କଣ ଜାଣିଛନ୍ତି?
ହୁଁ ମୋବାଇଲ୍ ବିଷୟରେ ତ ତାର ଉପକାରିତା ବି ଅଛି ଅପକାରିତା ବି ଅଛି।
ଆଜ୍ଞା।
ମୋବାଇଲ୍ ବିଷୟରେ ପ୍ରାୟତଃ ମୋବାଇଲ୍ କଣ ମୋବାଇଲ୍ ହେଉଛି ଏକ ଇଲେକ୍ଟ୍ରୋନିକ୍ ଉପକରଣ ଯାହା ଦ୍ଵାରା ଆମେ କଲ୍ କରିପାରୁ ମେସେଜ୍ ପଠାଇ ପାରୁ ଇଣ୍ଟରନେଟ୍ ବ୍ୟବହାର କରିପାରୁ ଫଟୋ ଭିଡ଼ିଓ ନେଇପାରୁ ଗୀତ ଶୁଣିପାରୁ ଗେମ୍ ଖେଳିପାରୁ ଅନ୍ ଲାଇନ୍ ରେ ପଢିପାରୁ ମୋବାଇଲ୍ ର ମୁ ଖ୍ୟ ଅଂଶ ହଉଛି ସ୍କ୍ରନ୍ ବ୍ୟାଟେରୀ କ୍ୟାମେରା ପ୍ରଫେସର ପ୍ରୋସେସର୍ ରାମ୍ ଓ ଷ୍ଟୋରେଜ୍ ସ୍ପିକର ଓ ମାଇକ୍ ମୋବାଇଲ୍ ର ଲା ଭ ମୋବାଇଲ୍ ର ବିଭିନ୍ନ ପ୍ରକାର ଲାଭ ଅଛି ଯ ଯୋଗାଯୋଗ ସହଜ ହୁଏ ଶିକ୍ଷ୍ୟା ଅନ୍ ଲାଇନ୍ ଶିଖିବାର ସାହାଯ୍ୟ କରେ ବ୍ୟାଙ୍କିଙ୍ଗ୍ ଓ ପେମେଣ୍ଟେରେ କରିପାରେ ସହଜରେ ମନୋରଞ୍ଜନ ପାଇଁ ଉପଯୋଗୀ। ମୋବାଇଲ୍ ର କ୍ଷତି ବି ବିଶେଷ ଅଛି ଅଧିକ ସମୟରେ ବ୍ୟବହାର କଲେ ଆଖି ଓ ସ୍ୱାସ୍ଥ୍ୟରେ ପ୍ରଭାବ ପଡିପାରେ। ପଢା ଓ କାମରେ ମନ ନ ଲାଗିପାରେ। ମୋବାଇଲ୍ ରେ ମୋବାଇଲ୍ ର ଅତ୍ୟଧିକ ବ୍ୟବହାର ଅଭ୍ୟାସ ରଖିଲେ ଯେ ଜୀବନ ପ୍ରତି ବି ଆଁ ବିପଦ ସୃଷ୍ଟି କରିପାରେ ତାପରେ ଏହାଉଛି ମୋବାଇଲ୍ ସ୍ମାର୍ଟ ଫୋନ୍ ଓ ଫିକ୍ ଚର ଫୋନ୍ ଭାବେ ଦୁଇ ପ୍ରକାରରେ ବିଭକ୍ତ କରାଯାଏ। ସ୍ମାର୍ଟ ଫୋନ୍ ରେ ଅପରେଟ୍ ସିଷ୍ଟମ୍ ଥାଏ ମୋବାଇଲ୍ ରେ ରାମ୍ ର୍ୟାମ୍ ବି ଥାଏ। ବ୍ୟାଟେରୀ ମଧ୍ୟ କ୍ଷମତା ରହିଥାଏ ଭଲ ଫଟୋ ପାଇଁ କେବଳ ଅଧିକ ହଁ ମେଘାପିକ୍ସେଲ୍ ନୁହଁ କ୍ୟାମେରା ସେନ୍ସର ଓ ସଫ୍ଟୱୋର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଫୋନ୍ କୁ ସବୁବେଳେ ନି ନୂତନ ସଫ୍ଟୱୋର ଅପଡେଟ୍ ଦେଇ ରଖିବା ଉଚିତ୍ ଏହା ସୁରକ୍ଷା ଓ କାର୍ଯ୍ୟ ଦକ୍ଷତା ବଢାଏ। କ୍ଲିକ୍ କରିବା ଦ୍ୱାରା ଯାହା ମୋ ବ୍ୟାଙ୍କ୍ ବାଲାନ୍ସ ବି କିଛି କ୍ଷତି ହେଇପାରେ।
ଆଜ୍ଞା।
ଆର ଉପକାରୀ ଉପକାର ବି ପ୍ରାୟ ବହୁତ୍ କିଛି ଅଛି ଯାହା ହେଉଛି
ଆଜ୍ଞା।
ଯୋଗାଯୋଗ ପାଇଁ ବ୍ୟବହୃତ ଏକ ଇଲେକ୍ଟ୍ରୋନିକ୍ ଉ ଉପକରଣ ଯାହା ଆମେ ସହଜରେ ଯୋଗାଯୋଗ କରିପାରିବୁ ବା ଅସୁବିଧା ସମୟରେ କଲ୍ କରି ଅ ଜଣକୁ ଅସୁବିଧା ଟାଇମ୍ ରେ କଲ୍ କରି ହଁ କଥା ହେଇପାରୁ ଇଣ୍ଟରନେଟ୍ ଓ ଆପ୍ ଚାଲୁଥିବା ମୋବାଇଲ୍ ଫୋନ୍ କରି ଦୃତ ଅ ଫୋନ୍ ସ୍ମାର୍ଟ ଫୋନ୍ ହେଉଛି ଇଣ୍ଟରନେଟ୍ ଓ ଆପ୍ ଚାଲୁଥିବା ମୋବାଇଲ। ରାମ ର କାମ ହଉଛି ଫୋନ କୁ ଦ୍ରୁତ ଗତିରେ କାମ କରିବା। ଷ୍ଟୋରେଜର କାମ ଫଟୋ ଭିଡ଼ିଓ ଓ ଫାଇଲିରେ ରଖିବାର ସ୍ଥାନ ବ୍ୟାଟେରୀ କଣ? ବ୍ୟାଟେରୀ ହେଉଛି ଫୋ କି ବିଦ୍ୟୁତ୍ ଶକ୍ତି ଯୋଗାଏ। ସିମ୍ କାର୍ଡ କଲ୍ ଇଣ୍ଟରନେଟ୍ ସେବା ଦିଏ ଡିସପ୍ଲେ ହଉଛି ଫୋନ୍ ଫୋନ ର ସ୍କ୍ରିନ ପ୍ରୋସେସର ହଉଛି ଫୋନ ର ମୁଖ୍ୟ ଚିପ୍ ଯାହା ସମସ୍ତ କାମ ନିୟନ୍ତ୍ରଣ କରେ। କ୍ୟାମେରା କାମ ହଉଛି ଫଟୋ ଭିଡିଓ ନେବା ଆଣ୍ଡ୍ରଏଡ ହେଉଛି ଏକ ମୋବାଇଲ। ଅପରେଟିଂ ସିଷ୍ଟମ ଆପ୍ପ ହଉଛି ମୋବାଇଲ ରେ ଚାଲୁଥିବା ସଫ୍ଟୱେର। ତାର ବିନା ଇଣ୍ଟରନେଟ୍ ସଂଯୋଗ କରିଥାଏ। ଦୁଇଟି ଡିଭାଇସ ମଧ୍ୟରେ ଡାଟା ଆଦାନ ପ୍ରଦାନ କରିଥାଏ। ଚାର୍ଜରର କାମ ହଉଚି ବ୍ୟାଟେରୀରେ ଚାର୍ଜ କରିବା। ଟଚ ସ୍କ୍ରିନର କାମ ହଉଛି ଛୁଇଁଲେ କାମ କରୁଥିବା ସ୍କ୍ରିନ। ଫିଙ୍ଗର ପ୍ରିଣ୍ଟ ଲକ୍ ଲକ୍ କରିବାରେ ସାହାଯ୍ୟ କରିଥାଏ।
ଆଜ୍ଞା।
ତାପରେ ମୁହଁ ଚିହ୍ନି ଫୋନ ଖୋଲିବା ସ୍କ୍ରିନସଟ୍ ଅଛି ସ୍କ୍ରିନ ଛବି ସଂରକ୍ଷଣ କରିବା। ଏହା ଏରୋପ୍ଲେନ୍ ମୋଡ଼ ହେଉଛି ସମସ୍ତଙ୍କ ନେଟୱାର୍କ ସଂଯୋଗକୁ ବନ୍ଦ କରିବା। ପାୱାର ବଟନ ର କାମ ଫୋନ କୁ ଅନ ଅଫ କରିବା ଇତ୍ୟାଦି
ଆଜ୍ଞା। ମୋ କହିବା କଥା କି ଦେଖନ୍ତୁ ଆ ହ ଆମେ ଯେତେବେଳେ ଦୁଇ ହଜାର ମସିହାରେ ଆମର ପ୍ରାୟ ଜନ୍ମ ନା। ତ ଦୁଇ ହଜାର ମସିହରେ ମୋବାଇଲ ବ ଗୋଟେ ଜିନିଷ ହିଁ କିଛି ନଥିଲା। ଥିଲା କଣ ନା କିପ୍ୟାଡ ନୋକିଆର। ଯୋଉଟା ସାପ ଗେମ ଖେଳ ହୁଏ ବୁଝି ପାରୁଛନ୍ତି ନା ନା ସେଥି କ୍ୟାମେରା ଥିଲା। ନା ସେଥିର ଇଣ୍ଟରନେଟ ସେବା ଥିଲା ନା କିଛି ବି ଥିଲା। କିନ୍ତୁ କଣ ନା ଲୋକମାନଙ୍କର। ଏଇ ଯୋଉ ମୋବାଇଲ ପ୍ରତି ଯୁବପିଢି ମାନେ ବହୁତ ଆସ୍ତ। ହେଇ ପଡୁଛନ୍ତି ସେଇଟା ଦେଖିବାକୁ ଅ ସେଇଟା ଦେଖ ମିଳୁ ନଥିଲା ବୁଝିପାରୁଛନ୍ତି ନା ଯାହା ଦ୍ଵାରା କଣ। ନା ଗୋଟେ ବାପା ଅ ଗୋଟେ ଝିଅ କିମ୍ବା ବାପା ଆଉ ପୁଅ କଣ ଥିଲା ନା ବାପା ଆଉ ପୁଅ ଭିତରେ ଯେମିତି ଇଏ ରହୁଥିଲା। ଆଉ କିଛି ରହୁନି ଦିନକୁ ଦିନ କଣ ହଉଛି ନା ଆ ଆସ୍ତେ ଆସ୍ତେ କଣ ହଉଛି ନା ପ୍ରୋବ୍ଲେମ ହଉଛି କେହି କାହା ସହିତ କଥା ହବାକୁ ନାରଜ ନିଜ ନିଜ କାମରେ କଣ କାମରେ ସରିଲେ ତ ଜେଜେ ଜେଜେ ରୁମ କୁ।
ହଁ।
ମୋବାଇଲ କଥା ଯାହା ଦ୍ଵାରା କଣ ହେଲା ନା କଥା ହବା ଟା କମିଗଲା ପରିବାର ଯୋଉେ ସ୍ନେହ ଶ୍ରଦ୍ଧା ରହୁଥିଲା ସେଇଟା ଆସ୍ତେ ଆସ୍ତେ। କମି ଯାଉଛି ଯାହା ଦ୍ଵାରା କଣ ହଉଛି ନା ପାରିବାରିକ କ୍ଷେତ୍ରରେ ଅ ଘରେଇ ହିଂସା ହେଲା ମାନେ ମନ ମାନି ହେଲା। ତ ଏଇଗୁଡା ସବୁ ଦେଖିବାକୁ ମିଳୁଛି ବୁଝିପାରୁଛନ୍ତି ନା ଯାହା ଦ୍ଵାରା କଣ ହଉଛି ନା ବାପା ବାପାକୁ ପୁଅ ମାନୁନି ବୁଝିପାରୁଛନ୍ତି ନା? ଝିଅ ମାନେ ମନ ଇଚ୍ଛା ଘରୁ ବାହାରିକି ଯାଉଛନ୍ତି। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଠିକ୍ ସେ ସ ମାନେ ଗୋଟେ ଯୋଉ ସୁସମ୍ପ ର୍କ ସେଟା ରହିପାରୁନି। ପ୍ରାୟ ଟାଇମ୍ ଘରେ ଶାନ୍ତି ଲାଗୁନି ପାଟିିତୁଣ୍ଡ ହଉ ଚି। ଯାହା ଦ୍ୱାରା କଣ ହଉଚି ନା ଇଏ ମଣିଷ କୁ କୌଣସି ନା କୌଣସି ସ୍ତରରେ ମଣିଷ କୁ ମାନସିକ ସ୍ତରରେ ଦୁର୍ବଳ କରି ଦଉଚି। ବୁଝିପାରୁଛନ୍ତି ନା? ଆ ତ ଯାହା ଦ୍ଵାରା କଣ ହଉଚି ନା ମଣିଷ ଆସ୍ତେ ଆସ୍ତେ ରୋଗାଗ୍ରସ୍ତ ହେଇପଡୁଚି। ଚାପଗ୍ରସ୍ତ ହେଇ ପଡୁଚି। ସେଥିରେ ମୋବାଇଲ୍ ହଁ। ମୋବାଇଲ୍ ଦ୍ଵାରା କଣ ହଉଚି ନା ଯୋଉ ଆମେ ରାତି ଅନିଦ୍ରା ହେଇ କିଏ ମୋବାଇଲ୍ ଗେଞ୍ଜୁଚି, ତା ରାଡିଏସନ ଦ୍ୱାରା କଣ ହଉଚି ନା ଆଖି ଉପରେ ପ୍ରଭାବ ପଡୁଚି। ଦେଖିବେ ଛୋଟ ଛୋଟ ଛୁଆ ମୋବାଇକ୍ ଏତେ ମାନେ ଇଏ ହେଇଗଲେଣି ଯଉ ଆସ୍ତେ ଆସ୍ତେ କଣ ହଉଚି ପ୍ରୋବ୍ଲେମ୍ ବାହାରୁ ବୁଝିପାରୁଛନ୍ତି ନା? ଯାହା ଦ୍ୱାରା ଆଖି ହେରିକା ଖରାପ ହଉଚି। ତ ଆପଣ କଣ କହିବେ? କଣ ମୋବାଇଲ ଆକ୍ଚୁଆଲି ଦେଖନ୍ତୁ ଏବେକା ଯୁଗରେ ମୋ ମୋବାଇଲ୍ ଆମକୁ ଚଲଉଚି ଆମେ ମୋବାଇଲ୍ କୁ ଚଲଉନେ। କଣ ଭାବନ୍ତୁ ଗୋ ଗୋଟେ ଗୋଟେ ପିଲା ମୋବାଇଲ୍ ରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ଖାଇବା ପିଇବା ବି ଭୁଲ ଭୁଲି ଯାଉଛନ୍ତି। ଛୋଟ ଛୋଟ ଛୁଆ ମ୍ୟାଟ୍ରିକ ପାସ୍ କଲା ପରେ ବା ମା କଣ କରୁଛନ୍ତି ନା ଛୁଆକୁ ଫୋନ୍ ଦେଇ ଦଉଛନ୍ତି। ଯାହା ଦ୍ଵାରା କଣ ହଉଚି ନା ଛୁଆଟା ପାଠ ପଢାରୁ ଦୂରେଇ ଯାଉଚି। ମୋବାଇଲ ପ୍ରତି ଆସକ୍ତ ହଉଚି। ତ ଏହା ଉପରେ ଆପଣ କଣ କହିବେ?
ତ ଯେ ମୋବାଇଲ୍ ରୁ କିଛି ଭଲ ଶିଖିବା ଜିନିଷ ବି ଅଛି। କି ଖରାପ ଜିନିଷ ସେଥିରେ ଅଛି। ଆମେ ଯଉ ଆମ ମାଇଣ୍ଡରେ ଆମେ ରଖିବା, ମୋବାଇଲ ରୁ ମୋବାଇଲ ରୁ ମାଇଣ୍ଡ ଆମେ ଭାବିବା ଯେ ଆମେ ଯୋଉ ଅନୁସାରେ ଚଲେଇବା ମୋବାଇଲ ଆମକୁ ସେଇ ଅନୁସାରେ ବାର୍ତ୍ତା ଦେବ। ଗୋଟେ କଥା ହଉଚି ଆମେ ମୋବାଇଲ ର ବହୁତ୍ ପ୍ରକାରର ଜ୍ଞାନ ବି ଗୀତା ପାଠ କି ରାମାୟଣ କି ବହୁତ୍ ପ୍ରକାର ଭଲ ଜେନେରାଲ୍ ନଲେଜ୍ ବି ଶିଖି ପାରିବା। ଆଉ ଆମ ମାଇଣ୍ଡ ସେଇଥିରୁ କିଛି ଗୋଟେ ଖରାପ ଇଏ ରଖିକି ବି ମୋବାଇଲ୍ ୟୁଜ୍ କରିବା ଆମ ମୁଣ୍ଡ ସେଟା ଖରାପ ହେଇଯାଉଚି ବି। ଖରାପ୍ ଭାବନା ବି ଆସିପାରିବ। ତେଣୁ ମୋବାଇଲ୍ କୁ ଯେଉଁ ଅନୁସାରେ ଚଲେଇବା
ଆଜ୍ଞା। ଆଜ୍ଞା। ତ ଯାହା
ହଁ
ଲୋକ ମାନେ ଅ ମୋବାଇଲ କୁ ବହୁତ୍ ଖରାପ ୟୁଜ୍ କରୁଛନ୍ତି। ବୁଝି ଦେଖନ୍ତୁ ହତ୍ୟା ହେଲା ତ ମାନେ ବିଭିନ୍ନ ପ୍ରକାର ଚୋରିର ପ୍ରସେସର ତାଙ୍କର ଖ ଭଲ ଟା କଣ ଶିଖୁଛନ୍ତି। ନା କୋଭିଡ୍ ଟାଇମ୍ ରେ ଛୁଆ ମୋବାଇଲ୍ କୁ ୟୁଜ୍ କରି ପାଠ ପଢିପାରିଲେ ଘରେ କିଛି କାମ କରିପାରିଲେ ସ୍ତ୍ରୀ ଲୋକମାନୋ ଘରେ ବସିକି ୱାର୍କ ଫ୍ରମ ହୋମ କରିଲେ। କି କିଛି ବ୍ଲଗ କି ଭି ଭିଡିଓ କରିକି ପଇସା ଇନକମ୍ କରିପାରିଲେ। ବହୁତ୍ ଗୋଟେ କିଛି ଆଗେ ଯେମତି ଚିଠି ଦଉଥିଲେ ଗୋଟେ ଲୋକ ମରିଗଲା ସେ ମରିବାର କୋଡ଼ିଏ ଦିନ ତିରିଶ ଦିନ ପରେ- ପାଉଥିଲେ କିନ୍ତୁ ଏବେ କିଛି ଅସୁବିଧା ସୁବିଧା ନା ସାଙ୍ଗେ ସାଙ୍ଗେ ଜଣେଇ ଦଉଛନ୍ତି। ଯାହା ଦ୍ଵାରା କଣ ନା ସେ ସହଜରେ ଆମକୁ
କେତେବେଳ କରିନ୍ତି ନିହାତି। ହାଲୋ ହାଲୋ ହାଲୋ।
ବାପା ମାଙ୍କ କଣ କୁହନ୍ତୁ? ସବୁବେଳେ ତାଙ୍କ ଜିଦି ଟାକୁ ବନ୍ଦ କରନ୍ତୁ କାହିଁକି ନା ଗୋଟେ ଜିଦି ଟା ହିଁ ଗୋଟେ ଆଡେ ଗୋଟେ ପ୍ରଥମେ ଛୁଆଙ୍କୁ ବୁଝାନ୍ତୁ ଯେ ମୋବାଇଲ ଯେତିକି ଦରକାର ସେତିକି ୟୁଜ କର ୟୁଜ କରିବା ଦ୍ଵାରା କଣ ହଉଛ ଖରାପ ହୁଏ।
ନିହାତି।